ଆ
ନାଇଁ କଟିଗଲା ନେଟୱାର୍କ ପ୍ରୋବ୍ଲେମ୍ ଥିଲା ବୋଧେ କୋଣାର୍କ ସୂର୍ଯ୍ୟ ମନ୍ଦିର ଆମର ଇତିହାସ ପ୍ରସିଦ୍ଧ ବୋଲି ଜାଣିଛ ମା
ହଁ ଜାଣିଛି ଦେଖିଛି ବି
ଆସନ୍ତା ମାସରେ ଆମକୁ କଲେଜ ରୁ ଛୁଟି ଦିନ ମିଳୁଛି ଥର ଘରେ ନ ବସି ଏ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଯ ଗଲେ କେମିତି ହୁଅନ୍ତା
ହଁ ଏକଦମ ଠିକ କହିଲ ମୁଁ ଭାବୁଥିଲି ଏଥର ଆମେ କୋଣାର୍କ ସୁଝମୁ ଯିବା ମୁଁ କହିବା ପୂର୍ବରୁ ତମେ କହିଦେଲ ଆମ ଓଡିଶାର ଏତେ ବଡ ଗର୍ବ କିନ୍ତୁ ମୁଁ ଆ ଯାଇ ସେଠି ଥରେ ହେଲେ ଯାଇଛି
ମୁଁ ବି ସେମିତି ଥରେ କେବେ ଯାଇଥିଲି ଛୋଟବେଳେ
ଆଛା
କୋଣାର୍କ କଥା ଉଠିଲେ ମୋର ସେଇ ଧର୍ମପଦ କଥା ମନେ ପଡିଯାଏ ଭାବିଲ ବାରଶହ ବଢେଇ ଯଉ କାମ କରିପାରିଲେନି ଗୋଟେ ବାର ବର୍ଷର ପିଲା ନିଜ ଜୀବନ ଦେଇକି ଏ ଦେଉଳର ଦଧି ନଉତି ବସାଇଥିଲା ଆମ ଇତିହାସ ରେ କେତେ ବଳିଦାନ ଲୁଚି ରହିଛି ନା
ସତରେ ରାଜା ଲାଙ୍ଗୁଳା ନରସିଂହ ଦେବ କେମିତି ସେ ବିଶାଳ ଥର ମନ୍ଦିରକୁ ଗୋଟେ ରଥ ଆକାରରେ ତିଆରି କରିଥିଲେ ସେଥିରେ ଥିବା ଚବିଶଟି ଚକ ଏବଂ ଏବେ ବି ସେ ସୂର୍ଯ୍ୟ କିରଣରୁ ସଠିକ ସମୟ କହିଦିଅନ୍ତି ତା ଆଜିର ବିଜ୍ଞାନକୁ ବି ଚମକେଇ ଦବ
ହଁ ଆଉ ସେଠାକାର କାରୁକାର୍ଯ୍ୟ ଦେଖିଲେ ବିଶ୍ଵାସ ହୁଏନି ଯେ ତେରଶହ ଶତାବ୍ଦୀରେ ବିନା କୌଣସି ଆଧୁନିକ ମେସିନ ରେ ପଥର ଦ୍ଵାରା ଏତେ ସୁନ୍ଦର କଳା। କେମିତି ତିଆରି ହେଇଥିଲା ଗୋଟିଏ ଗୋଟିଏ ପଥର ଯେମିତି କଥା କହୁଛି।
ତାହେଲେ ପ୍ଲାନ ଫାଇନାଲ କରିବା ଏଥିରେ ଆମେ କୋଣାର୍କ ଯିବା ସମୁଦ୍ର କୁଳରେ ବୁଲିବା। ନିଜ ଆଖିରେ ଆମର ଐତିହାସିକ ସୌନ୍ଦର୍ଯ୍ୟକୁୁ ଦେଖିବା।
ଶ
କଣ କହୁଛ।
ହଁ ନିହାତି ଯିବା।
ଆଉ କୋଣାର୍କ ବିଷୟରେ ଆଉ କଣ ଜାଣିଛ।
ହଁ କୋଣାର୍କ କୋଣାର୍କ ମନ୍ଦିରର ଯୋଉ ମୂର୍ତ୍ତି ତି ଗର୍ଭ ଗୃହରେ ଥିଲା ତାକୁ ତ ବ୍ରିଟିଶ ମାନେ ଚୋରେଇକି ନେଇଯାଇଛନ୍ତି ନା। ସେ ମୂର୍ତ୍ତି ତମେ ଜାଣିଛ ନା ମାନେ ଉପରେ ତଳେ ଚୁମ୍ବକ ଦିଆ ହେଇକି ପୁରା ଝୁଲନ୍ତା ଅବସ୍ଥାରେ ରହିଥିଲା।
ଆଚ୍ଛା।
ଇଂରେଜ ମାନେ ଯେତେବେଳେ ହେ ଉଡାଜାହାଜରେ ଯାଉଥିଲେ ତାଙ୍କ ଉଡାଜାହାଜ ବି ଆଉ କାମ କଲାନି। ସେ ଚୁମ୍ବକ ର ଏତେ ମାନେ ପାୱାର ଥିଲା ଯେ। ମାନେ ତାଙ୍କ ଉଡା ଜାହାଜକୁୁ ବି ସେ ଟାଣି ଆଣିଲା। ସେଥିପାଇଁ ସେମାନେ ଦେଖିଲେ କି। ଏ ଆଉ ମାନେ ଏଥିରେ କଣ ଏମିତି କାରୁକାର୍ଯ୍ୟ ହେଇଛି ଯେ ସେ ଆମ ଉଡା ଜାହାଜକୁ ବି ଏମାନେ ଟାଣିକି ରଖୁଛି।
ଆଉ ଗୋଟେ କଥା ଜାଣିଛ ନା। କୋଣାର୍କ ମନ୍ଦିର ଓଡିଶାର କଳିଙ୍ଗ ସ୍ଥାପତ୍ୟ ଶୈଳୀ ଶୈଳୀର ଏକ ଶ୍ରେଷ୍ଠ ଉଦାହରଣ ଉଣେଇଶ ଚଉରାସୀ ମସିହାରେ। ଯେତେବେଳେ ୟୁନେସ୍କୋ ବିଶ୍ଵ ଐତିହସ୍ତ ଶୈଳୀ ଭାବେ ଶିଖୁ ଦିଅ ଯାଇନଥିଲା କୋଣାର୍କ କୁ।
ହଁ।
କୋଣାର୍କ ମନ୍ଦିର କୋଉ ଜିଲ୍ଲାରେ ଅବସ୍ଥିତ ଜାଣିଛ?
କୋଣାର୍କ କୋଣାର୍କ ତ ପୁରୀ ଜିଲ୍ଲାରେ ହିଁ ଅବସ୍ତିତ।
ହଁ ଠିକ କହିଛ।
ଯଦି କୋଣାର୍କ ଯିବା ତାହେଲେ। ଜଗନ୍ନାଥ ମନ୍ଦିର ବି ଯିବା।
ହଁ କୋଣାର୍କ ରୁ ପୁରୀ ତ କମ ବାଟ।
ହ ସମୁଦ୍ର କୂଳ।
ହ୍ୟାଲୋ ହଁ। କୋଣାର୍କରୁ ପୁରୀ ବା କେତେ ବାଟ ପୁରୀର ଯୋଉ ଧାର୍ମିକ ପର ପରମ୍ପରା ଓଡିଶୀ ସଂସ୍କୃତି। ମହାପ୍ରସାଦ ଏବଂ ପର୍ବପର୍ବାଣୀ ପାଇଁ ବିଶ୍ଵ ବିଖ୍ୟାତ ଦେଶ ବିଦେଶରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ।
ସବୁ ରଥ ଯାତ୍ରା ବି ଆସୁଛି।
ହଁ। ପୁରୀ ହେଉଛି ଭକ୍ତି ସଂସ୍କୃତି ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଅନ୍ୟାନ୍ୟ ସଙ୍ଗମ। ସେଠିକି ଯିବାକୁ କେମିତି ବୁଲିବା।
କୋଟି ଓଡିଆଙ୍କ ମଉଡ ମଣିସେ ସେଠି ଅଛନ୍ତି ତାଙ୍କୁ ନ ଦେଖିଲେ। ଆ ମନରେ ଗୋଟେ ଦ୍ଵନ୍ଦ ସୃଷ୍ଟି ହବ।
ଓଡିଶାର ଗୌରବ ଏବଂ ଭାରତର ଏକ ପ୍ରମ
ତାଙ୍କ ପାଖକୁ ଯାଇକି ତାଙ୍କୁ ନ ଦେଖିକି ଫେରିଆସିବା।
ସେଇ ତ
ଆଉ ଆଜି ଖରାବେେଳେ କଣ ହଉଛି ଖାଇବାକୁ
େ ଚାିଲ ସରି
ଆଛା ଆଉ ତମେ ଏବେ କଣ କରୁଛ ପଢାପଢି
ତ କ
ଆଛା
ତମେ କଣ ପଢାପଢି କରୁଛ
ଆମର ଏବେ ପ୍ଲସ୍ ଥ୍ରୀ ସରିଛି ତ ମୁଁ ପିଜି ପାଇଁ ଆପ୍ଲାଏ କରିଥିଲି ଏଣ୍ଟ୍ରାନ୍ସ ଦେଇଛି ହଁ ରେଜଲ୍ଟ ଏବେ ଯାଇ ଆସିନି କଣ ହଉଛି ଆଗକୁ ଦେଖାାଯାଉ
ଘରେ ବାପା ମା ଭୁଲ ଅଛନ୍ତି
ହଁ ସମସ୍ତେ ଭଲ ଲଉଛନ୍ତି
ଆଚ୍ା
ହଁ ସମସ୍ତେ ଭଲ ଅଛନ୍ତି
ଆଛାା ହ
ଆଚ୍ଛା ତମ ଘର କଉଠି ହ୍ୟାଲୋ ହ୍ୟାଲୋ ମୁଁ କହିଲି କି ତମ ଘର କୋଉଠି
ଯାଛି ତମର
ହଁ ଆମର ବି ଯାଜପୁର ଗାଁ ନା
ବଢିଆ ଗୋଟେ ଜାଗା ର ବିଲଙ୍ଗ କରୁଛନ୍ତି ମଲଣ୍ଡ ଆଉ ଗୋଟେ ଡିଷ୍ଟ୍ରିକ୍ଟ ର ପିଲା
ହଁ
ଆଉ
ତମ ଗାଁ ନା କଣ
କୋଉ ଜାଗା ବୁଲିଯା
ଯାଜପୁରରେ ବିରଜା ମନ୍ଦିର ସେ ତ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ନା ତାଙ୍କ ପାଖକୁ ନ ଗଲେ କେମିତି ହବ?
ସେଇଆ।
ହଁ ମହାବିନାୟକ ମନ୍ଦିର। ହ। ଆଁ ରତ୍ନଗିରି ବୌଦ୍ଧ ସ୍ଥଳୀ ଯଉ। ସିଏ ତ ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର।
ହଁ।
ଅଶୋକ ଝର।
ହଁ ସବୁ ଜର ବି ଯାଇଛି।
ମୁଁ କେବଳ ଶୁଣିଛି କିନ୍ତୁ ଯାଇନି। ଆଉ ଆମର ଛତିଆ ବଟ ଶ୍ରୀ ଜଗନ୍ନାଥ ମନ୍ଦିର।
ଆଛା।
ସେଥିରେ ବି ଅନେକ ସଂସ୍କୃତି ଧର୍ମ ଯୋଡିହେଇକି ଅଛି।
ହଁ।
ଏବେ ଯୋଉ ନୂଆ ହେଇଛି। ବଡ଼ଚଣାରେ ମିନି କେଦାରନାଥ ସେଠିକି ଯାଇଛନ୍ତି ନା
ହଁ ସେଠି ଯାଇଛି ସେଟା ବହୁତ ଟିକେ ଭିତରେ ହେଇଯାଉଚି।
ହଁ ପୁରା ଗାଁ ଭିତରେ। ମୁଁ ତ ରଜରେ ଯାଇଥିଲି ଏତେ ଭିଡ ଯେ କହିଲେ ନ ସରେ।
ହଁ।
ବହୁତ ପେଲା ଠେଲାରେ ଯାଇକି ଭଗବାନଙ୍କ ଦର୍ଶନ କରିକି ବହୁତ କଷ୍ଟ ଆସଲି। ପୁଣି ଗାଡି ଯେ ଲାଇନ୍ ଲାଗିଛି ସେ ବାଟ ଯାଏ ଗାଡି ପାର୍କିଂ କରିକି ବହୁତ ବହୁତ ବାଟ ଚାଲିକି ଯିବାକୁ ଯାଉ ପଡୁଥିଲା। ଏବେ ଫାଙ୍କା ଟାଇମ ରେ ଗଲେ କିଛି ନାହିଁ କିନ୍ତୁ କୌଣସି ପର୍ବପର୍ବାଣୀ ହେଲା କି କଣ ହେଲା। ସେଇ ଟାଇମ ରେ ଗଲେ ବହୁତ ଭିଡ।
ହଁ।
ହଉ ତମେ କଣ ସବୁ ରୋଷେଇ ଶିଖିଛ କହିଲ।
ସବୁ ଶିଖିଛି ପିଠା ମିଠା ଅ ଚିକେନ, ମଟନ। ଛତୁ ସବୁ ଶିଖିଛି ସନ୍ତୁଳା, ଶାଗ ଭଜା।
ଆସ ଘରକୁ କେବେ ଡାକିବ ଖାଇବାକୁ କରିକି ଦବ ଆଉ।
ହଁ ନିହାତି।
ହୁଁ, ହୁଁ। ଆଉ କଣ କୁହ।
ତମେ କୁହ। ତମକୁ ଛୋଟ ଛୋଟ ପିଲା ପସନ୍ଦ?
ମତେ ତ ବହୁତ ପସନ୍ଦ।
ଆଛା।
ଅନୁଦୀପ ରେ କେତେ ଦିନ ହେଲାଣି କ୍ଲାସ କରୁଥିଲେ।
ହଉ ମୁଁ ରଖୁଚି ଆଁ।
ଆଛା ଠିକ ଅଛି।